ହାଲୋ ହୁଁ।
ହଁ କଣ କରୁଛନ୍ତି?
ହଁ କଣ କରିବା ବସିଛିି ଆଉ କଲ ରିଷେଇ କାହାକୁ ଗୋଟେ କରିବା ପାଇଁ ବସିଛିି ଆଉ।
ଆଚ୍ଛା ଏମିତି କଥା ଗୁଡାକ ଏମିତି କଥା ସବୁ କଲ
ହଁ ଠିକ ଅଛି ଠିକ ଅଛି ଠିକ ଅଛି ଅ ବୁଝିଲି।
ହଁ। ଆଜ୍ଞା। ମୁଁ ସେଇ ଟାଇମ ରେ ଯୋଉଠି ବୋଲୁଥିଲି ଏବେ ବି ସେଇଠି ହି ବୁଲୁଛି।
ହଉ ଘରକୁ ଯାଇନାହାନ୍ତି ଆଉ?
ନା ଘରକୁ ଯାଇଥିଲେ ଠାକୁରଙ୍କୁ ଧୂପ ଦିଆହବା ପାଇଁ ତାପରେ ପୁଣି ବୁଲୁଚ ଆଉ ଟିକେ ପରେ ପାଠ ପଢା
ହୁଁ କେତେଟାରୁ କେତେଟା ପଡୁଛନ୍ତି?
ପଢୁଛି ସାତଟାରୁ ସାତଟା ତ ହେଇଗଲାଣି ଆଜି ମୁଁ ଆଠଟ ରାରୁ ପଢିବି ଆପର ସେ ଏଗାରଟା ଯାଏଁ ତାପରେ ଖାଇ ପିଇ ଟିକେ ଫୋ ଟିକେ ପଢଦେଇି ଶୋଇ ପଡେ ଆଉ।
ବାର ବାରଟା ଯାଏ ହଉ।
ହଁ ବାରଟା ସାର।
ହୁଁ ତାପରେ ତାପ କଲେଜ ସକାଳେ ପରୀକ୍ଷା ଚାଲିଛି ନା କଣ?
ପରୀକ୍ଷା ଚାଲିଛି କିନ୍ତୁ କାଲି ସକାଳେ ଟିକେ ମାନେ ଏକଦମ ନାହିଁ କାଲି। ଗୋଟେ ଦିନ ବ୍ରେକ୍ ଅଛି ଦେନ୍ ପୁଣି ଯାମ ଅଛି। ହୁଁ
ମୁଁ ଯୋଉଠିଥିଲ କି ସେଇଠି ବର୍ତ୍ତମାନ ଠିଆ ହେଇଛି। ବସିଛି ତୁ ଲାଇବ୍ରେରୀ ଯାଇଥାନ୍ତେ ଲାଇବ୍ରେରୀ ଯିବାକୁ ଇଛା ହେଲାଣିି ତ ବସିଛି ଏଠି ଆଉ।
ଆଚ୍ଛା ଆପଣଙ୍କ ପରିବାରରେ କେତେ ଜଣ ରୁହନ୍ତି? ଆପଣଙ୍କ ପରିବାରରେ କେତେ ଜଣ ରୁହନ୍ତି?
ଆମର ଜଏଣ୍ଟ ଫ୍ୟାମିଲି ଆମର ଅ ବୋଉ ଭାଇ ଭାଉଜ ପୁଅ ଗୋଟେ। ଆଉ ମୁଁ ମୋ ଭଉଣୀ ମ୍ୟାରେଜ କରିଦେଇଛି ତାର ଝିଅ ଟେ ଆଉ। ଦଦା ଖୁଡି ତାଙ୍କର ଦୁଇ ପୁଅ ଗୋଟେ ଝିଅ। ଘରେ
ଆମର ଛୋଟ ଫ୍ୟାମିଲି।
ତାହଲେ ଆଛା। ତମେ ତମ ବାବା ବୋଉ ଆଉ କିଏ?
ବାବା ମମି ଆଉ ମୋ ଭାଇ।
ହଁ ଭାଇ ସାନ ହଉ ନା ବଡ।
ହଁ ସାନ।
ଆଚ୍ଛା କୋଉ କ୍ଲାସରେ ପଢୁଛ ଭାଇ?
ଟେନ୍ଥ ହେଲା। ହଁ ଆପଣ କିଛି ଜାଣିଛନ୍ତି କି ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ
ଆା
ଜଗନ୍ନାଥଙ୍କ ସଂସ୍କୃତି ବିଷୟରେ କିଛି ଜାଣିଛନ୍ତି?
ଜଗନ୍ନାଥଙ୍କର ବିଷୟରେ ତ ବେଶୀ କିଛି ଜାଣିନି।
ହଁ।
ଅଫ
ମାନେ କେମିତି ଜଗନ୍ନାଥଙ୍କ ମନ୍ଦିର ତିଆରି ହେଲା?
ଆଛା ଜଗନ୍ନାଥଙ୍କ ଯେତେବେଳେ ଆମର ହଁ। ଯେତେବେଳେ ଶ୍ରୀକୃଷ୍ଣଙ୍କର ମୃତ୍ୟୁ ହେଲା ଆ ତାଙ୍କୁ ଅର୍ଜୁନ ଅ ତାଙ୍କୁ ଜାଳିଥିଲେ ଜାଳିଥିବା ଭିତରେ ମାନେ ଶରୀର ସବୁ ଜଳେଇଲେ କିନ୍ତୁ ହୃଦୟ ଆମର ଜଳି ନଥିଲା।
ହ
ଜଳୁ ନଥିବା ଭିତରେ ଗୋଟେ ଆ ଯିଏ ଥିଲେ ଅର୍ଜୁନ କଣ କଲେ ଗୋ କାଠ ଭିତରେ ତାଙ୍କ ହୃଦୟକୁ ସମୁଦ୍ରରେ ଭସେଇ ଦେଇ ଥିଲେ ଆଉ ସେଟା ଆମର ପୁରୀର ରାଜାକୁ ସଵପ୍ନ ଆସିଥିଲା ଯେ ମୁଁ ଏ ଠାରେ ମାନେ ମସ୍ ମ ସେନକି ପୂଜା କରନ୍ତୁ ସ୍ଵପ୍ନ ଆସିଥିଲା ସ୍ୱପ୍ନ ଆସିବା ଭିତରେ ଆଜ୍ଞା।
ସ୍ୱପ୍ନ ଦେଶ ହେଇଥିଲା ଯଉ ଆ
ହ ସ୍ବପ୍ନ ଦାଶ ହେଇଗଥିଲା ଆରେ ତାପରେ ଆଣିକି ହୃଦୟକୁ ଯ ତାଙ୍କର ଆଣିକି ରଖିଥିଲେ ଘରେ ହେଲେ ମୂର୍ତ୍ତି ଗଢିବା ପାଇଁ ତ ମିସ୍ତ୍ରୀ ପୁଣି ଦରକାର ହଁ ତାଙ୍କୁ କିଏ ଗଢିବେ ଠାକୁରଙ୍କ ମୂର୍ତ୍ତି ପାଇଁ ଗଢେଇବ ସେତେବେଳେ ବିଶ୍ୱକର୍ମା ବଢେଇ ଙ୍କ ରୂପ ନେଇକି ଆସିଥିଲେ ବଢ଼େଇଙ୍କ ର ରୂପ ନେଇ ନେଇକି ଆସିଥିଲେ କିନ୍ତୁ ସେ ଦେଇଥିଲେ ଯେ ଏକୋଇଶ ଦିନ ଯାଏଁକେ ମୁଁ ଦୁଆରେ ମାନେ ଯୋଉ ରୁମ ରେ ମୁଁ ଠାକୁରଙ୍କ ମୂର୍ତ୍ତି କାମ କରିବି ସେ ରୁମ୍ ଭିତରୁ କିଏ ଯିବେନି କି କବାଟ ଖୋଲିବେ ନାହିଁ ତ କେତେ ଦିନ ଭିତରେ କାମ ଚାଲିଛି କେତେ ଦିନ ଭିତରେ ରାଜାର ରାଣୀ ଯେ ସେ ଭାବିଲେ କଣ ରୁମ୍ ମାନେ ସେଇ ମୂର୍ତ୍ତି ଘରୁ ଆଉ କଣ କିଛି ସାଉଣ୍ଡ ହଉନି ସେ ଖୋଲି ଦେଇଥିଲେ କବାଟ ଖୋଲି ଦେଇ ଭିତରେ ଠାକୁରଙ୍କର ସେତିକିରେ ମୂର୍ତ୍ତି ଅବଧି ଶେଷ ହେଇଥିଲା ଆଉ ବିଶ୍ଵକର୍ମା ସେଇ ସମୟରେ ପଳେଇଥିଲେ ତ ସେଇଠୁ ଏଠାର ରାଜା ଯେହେତୁ ମନଦୁଃଖ ହେଲା ଠାକୁରଙ୍କର ଅଧା ମୂର୍ତ୍ତି ଗଢା ହେଇଛି ଠାକୁର ମନଦୁଃଖ କଲେ ଠାକୁର ପୁଣି ସ୍ୱପ୍ନାଦେଶ ଦେଲେ କିଛି କଥା ନାଇଁ ମୋତେ ଏଇଥିରେ ତମେ ସ୍ଥାପନ କରନ୍ତୁ
ମାନେ ଅଧା ଗଢା ମୂର୍ତ୍ତି
ହଁ ହଁ ଅଧା ଗଢା ମୂର୍ତ୍ତିରେ ତମେ ମୋତେ ସ୍ଥାପନ କରିକି ପୂଜା କରନ୍ତୁ ସେଇଠୁ ଜଗନ୍ନାଥଙ୍କର ଅଧା ଗଢା ମୂର୍ତ୍ତି ପ୍ରତି ବାର ବର୍ଷ ବାର ବର୍ଷ ପରେ ଆମର ଠାକୁରଙ୍କର ମାନେ ଆ ଆ କଣ କହିଲେ ନବକୋଳେବର ହୁଏ ପ୍ରତି ବାର ବର୍ଷ ରେ ଥରେ ମାନେ ନୂଆ ପୁରୁଣା ମୂର୍ତ୍ତି ତେଣୁ ତାଙ୍କ
ହଁ ହଁ ଭଲ ଲାଗେ ଭଲ ହ୍ୟାଲୋ ଆପଣ ଜାଣିଛନ୍ତି ଏଇ ବର୍ଷ ମାନେ ଏଇ ବର୍ଷ ତ ନୁହଁ ଗତ ବାର ବର୍ଷରେ ଥରେ ନା ଗତ ଦଶ ବର୍ଷ ହେଇଯିବ ତା ତଳେ କୋଉଠି ବାହାରିଥିଲା ଯୋଉ ସେ କଣ କୁହନ୍ତି ସେଇଟା କାଠ କାଠ
ସେଇଟା ହଁ କାଠ ଦାରୁ ବ୍ରହ୍ମ ଦାରୁ ବ୍ରହ୍ମ ତାକୁ କୁହନ୍ତି ତ ତାଙ୍କ ରାଜାକୁ ସ୍ୱପ୍ନ ଦେଖେ ଯେ ନାଇଁ ମୁଁ ଏ ଜାଗାରେ ଅଛି ତମେ ଏଠୁ ଯାଇକ ଧରିକି ଆସିବ ଆଜି
ହଁ କୋଉଠି ହେଇଥିଲା ଜାଣିଛନ୍ତି କି?
ନାଇଁ ମୁଁ ଜାଣିନି ଆପଣ ଜାଣିଛନ୍ତି?
ହଁ ଏଇ ଆମ ଗୋଟେ ସେଇ ପାଖ ନିମ୍ବ ଗଛରେ ଜଗନ୍ନାଥ ସେଇଠି ହିଁ ବାହାରି
ହଁ
ସୁଦର୍ଶନ ଦାରୁ ସେଇଠି ବାହାରିଥିଲେ ବାକି ଅଲଗା ମୂର୍ତ୍ତିଙ୍କ କଥା ମୁଁ ଜାଣିି ଜାଣିିନି ଭଲସେ
ପଛରେ ମାନେ ସବୁ ପାର୍ଟ ପାର୍ଟରେ ସବୁ ସବୁ ଗଛରୁ କୋଉଥିରେ ଶଙ୍ଖ କୋଉଥିରେ ପଦ୍ମ କିନ୍ତୁ ସେ ଲିମ୍ବ ପତ୍ର ଯେତେବେଳେ ଚାଖିବ ସେ ପତ୍ରଟା ସେତେବେଳେ ମିଠା ଲାଗିଥାଏ ଆମ ଗାଁ ପଟେ ସେତେବେଳେ ଗୋଟେ ମ ହୁଁ
ସୁଦର୍ଶନ ଦାରୁ ଯୋଉଠି ବାହାରିଥିଲେ ଏବେ ସେଇ ଜାଗାରେ ପୁରୀ ପରି ଗୋଟେ ପୁରା ମନ୍ଦିର ତିଆରି ହେଇଯାଇଛି
ହୁଁ ଆ ଠାକୁରଙ୍କର କୃପା ହେଲେ ହୁଁ
ଆପଣ କେତେବେଳେ ଚାହିଁଲେ ବି ଭିଜିଟ କରିପାରିବେ ସେ ଜାଗା ବହୁତ ଭଲ ଜାଗା ବ ଆଜ୍ଞା ଆପଣ କେତେବେଳେ ଚାହିଁଲେ ସେ ଜାଗା ଭିଜିଟ୍ କରିପାରିବେ ବୋହୁତ ଭଲ ଜାଗା
ନିଶ୍ଚିନ୍ତ ଆମର ଆମର କୁହୁଡିରେ ରାମ ମନ୍ଦିରର ନବକଳେବର ହେଇଥିଲା କାଇଁକ ପୁରୁଣା ବହୁ ବର୍ଷ ହେଲା ମୂର୍ତ୍ତି ସେ ବି କା କାଠ ମୂର୍ତ୍ତି କାଠ ମୂର୍ତ୍ତି ଥିଲେ ଦେଖିଲେ ଭାଇନା ପୂଜା କରିବା ଭିତରେ କାଠ ତାଙ୍କ ପାଦରେ ଫୁଲ ଦଉ ଦବା କାଠ ଟିକେ ଦବିଗଲା। ତ କାଠ ବି ଖରାପ ହେଇଗଲାଣି ବୋହୁତ ବର୍ଷ ଯେହେତୁ ହେଲାଣି ମନ୍ଦିରକୁ। ତ ଆମର ସେଠି ବି ଯେମିତି ନବକଳେବର ମାନେ ନୂଆ ମୂର୍ତ୍ତି ଲିମ୍ବ ଆ ତାଲା ଲିମ୍ବ କାଠ ଆସିଛି ମୂର୍ତ୍ତି ତିଆରି ହେ ପୁଣି ପୁରା ବିସର୍ଜନ ଠାକୁରଙ୍କ ଏପଟେ ବିସର୍ଜନ ହେଲେ ଡେ ପୁନର୍ ସ୍ଥାପନ ହେଲା ପୁରା ହୋମ ହୋମ ହେଇକି ପୂଜା ଉଜା ହେଇକି କରାହଲା ଆଉ ଯେଉଠ ବିର୍ଷଜନ କରାଯାଇଥିଲା ମାନେ ଠାରଙ୍କୁ କେତେ ଫୁଟୁ ପାଞ୍ଚ ପାଞ୍ଚ ଫୁଟ କି ଆଠ ଫୁଟ ଖୋଳା ହେଇ ପାଣି ଯୋଉ ଜାଗାାରେ ଠାକୁରଙ୍କୁ ବି ମାନେ ସମୟ ଦିଦି ହବ ପାଞ୍ଚ ଆଠ ଫୁଟ ଖୋଳା ହେଇଚି। ମାନେ ପାଣି ଝର ଏମିତି ପଡିଲା ଯେ ଟୋଟାଲ ବନ୍ଦ ହେଲା ମାନେ ଯୋଉ ଜାଗାରେ କୋଡିଏ ଫୁଟ ଖୋଳି ପାଣି ପଡ଼ୁ ନର୍ମାଲ ପାଣି ସେଠି ଆଠ ବରେ ପୁରା ବଡ ଧର ବ
ଆଚ୍ଛା କୋଉଠି କହିଲେ ସେଟା ଆପଣ?
ଆମର କୁହୁ ଆମର କୁହୁଡି କୁହୁଡି ଚିଲଗଲେଣିି ହଁ। ଆମର ସେପଟେ ଫେମସ ଅଛି ଆମର ଚଣ୍ଡିଘର ଦବା ମାନେ ଶିବର ଚଣ୍ଡେଶ୍ଵର ମନ୍ଦିର ଫେମସ, ମାନେ ବହୁତ ବଡ ସେଇଟା
ଚିଲିକା ମାନେ ତ କାଳୀ ଚିଲିକା ମାନେ ତ କାଳିଚାଇଙ୍କ ନା ଆଗ ଆସିବ ଆଉ।
ହଁ ସେଇ ବାଡା ଆମର ଏଇ ମାନେ ଟାଙ୍ଗି ଚାନ୍ଦବରୁ ପାଖାପିଖିରି ଆଉ ସେଇ ଅ ବାଲୁଆଁ ପଛକୁ ଟାଙ୍ଗି ଚାନ୍ଦରୁ ଆଗକୁ ଆଗକୁ ଆଉ। ଆମର ସେପଟେ ଫେମସ ଅଛି। ଚଣ୍ଡିଘର ଦବ ମାନେ ଠାକୁର ଶିବଙ୍କର ଭଲ ମନ୍ଦିର। ସେଟା ମାନେ ପଖ୍ୟାତ ଠାକୁର ମାନେ ଯୋଉ ଠାକୁର ଉଭା ହନ୍ତି ପ୍ରତିଷ୍ଠାତା ଠାକୁର ନୁ ସ୍ଵୟଂ ବାହାରିଥିଲେ ସେଠୁ।
ଓହୋ ଠାକୁରଙ୍କ ନାଁ ଟା କଣ?
ଚଡିଶ୍ଵର ବାବୁ ଚଣ୍ଡେଶ୍ଵର ଯୋ ୟୁଟ୍ୟୁବ୍ ମାର ଇନଷ୍ଟରେ ମାରିବ ବାବା ଚଣ୍ଡିଘର ଦବ ମାରିବା ସିଅର୍ ଠାକୁରଙ୍କର ସେଠି ଜାଗ ଙ୍କର ଜାଗର ଦିନ ଚାରି ପ୍ର ତାର ଭେ ହବର ଦେଖିବେ ଇନଷ୍ଟାଗ୍ରାାମ ମାରିକି ଦେଖିବେ ବାବା ତଣ୍ଡଡି ଘର ତ ଗହୁର ମାରି ଅନେକ ପ୍ରକାର ଭେଷ ହଉଚି ଆମର ସେଠି ପୌରାଣିକ ନୀତି ନିୟମ ଅଛି ତାର ବି ଗୋଟେ କାହାଣୀ ଅଛି ଆମର ଓ ହ କାହାଣୀ ଅଛି ସେ ସେ ମ ମାନେ ଅସୁର ରାଜାଙ୍କ ନା ଟା ମାନେ ପଡୁନି କିନ୍ତୁ ତାର ଗୋଟେ କଳା କାହାଣୀ ଗୋଟେ ଅଛି, ମନ୍ଦିରକୁ ଜଡିତ ହେଇକି
ଆଚ୍ଛା ମାନେ ଆଗରୁ ସେ ମନ୍ଦିର ଟା ପୁରୁଣା ରୁ ଅଛି ସେଠ
ହଁ ପୁରରୁଣ। ମାନେ ସ୍ଵୟଂ ପ୍ରତିଷ୍ଠିତ ହଉ ରାଜା ରାଜା ଅମଳର ସମୟରେ ସେ ମନ୍ଦିର। ଆଉ ବାଣେଶ୍ୱର ବାଣେଶ୍ୱର ଙ୍କ ସମୟରେ ସେ ମନ୍ଦିର ଟି ଅଛି। ତାର ଗୋଟେ କାହାଣୀ ଆମର ଅଛି ମୁଁ ତ ଏ ବିଷୟରେ କିଛି ଜାଣିନି। ଏଠୁ ଭାଇନାଙ୍କର ମତବରେ ମାନେ ସଟ ମୁଁଖଛିତିକି ଦେଖିଛି ତାର ଗୋଟେ କାହାଣୀ ଭଲ କାହାଣୀ ଅଛି। ମ ତା ଦେଖିବି ଇନଷ୍ଟରେ ସର୍ଚ୍ଚ କରିକି କେତେବେଳେ ଦେଖିବେ, ସମୟ ମିଳିବ ଯଦି ନା ମନ୍ଦିର ବିଷୟ ରେ ଜାଣିପାରିବେ, ଆମର ଜାଗର ସଂକ୍ରାନ୍ତିରେ ଗୋଟେ ଗୋଟେ ଭେଷ ହୁଏ। ଆ ଏଥରକ ଗତ ଯୋଉ ହନୁମାନ ଜୟନ୍ତୀ ଦିନ ହନୁମାନଙ୍କର ଭେଷ ହେଇଥିଲେ। ଆ ଆ ଆ ମୁକୁଟ ଛାଞ୍ଚ ଆଉ ସିଏ ଇଏ କଲା। ଆଉ ହୋଲି, ହୋଲି ଦିନ ବି ଠାକୁରଙ୍କର ମାନେ ସବୁବେଳେ ଅପେଟ ରହୁଛି ମାନେ ଠାକୁରଙ୍କ ପୂଜା ବିଧି କେମିତି ହଉଛି?
ପ୍ରକାର ରହୁଛି, ସର୍ଚ କରିକି କେତେବେଳେ ଦେଖିବେ ବାବା ଚଣ୍ଡୀ। ଇନଷ୍ଟା ରେ ସର୍ଚ୍ଚ ନ ୟୁ ଟ୍ୟୁବ୍ ବି ସଅର୍ଚ କରନ୍ତୁ ଆସିଯିବ।
ଓହୋ, ସେଇଟା ଆପଣ କୁହୁଡି ପଟେ।
ହଁ ସେଇ କୁହୁଡି ଗୋଟେ ଆମର ଅଛି, ସେଟା ମାନେ ତା ପାଖା ଆଇଖିଆ ଏରିଆକୁ ଧରିକି ସେଇଟା ସବୁଠୁ
ସେଠିକି ଭିଜିଟ କରିବାକୁ ବି ଆସନ୍ତି ବାହାର ଲୋକ ସବୁ ବୁଲିବା ପାଇଁ?
ହଁ ଆସିନି ଆସୁଛନ୍ତି।
ହଁ ମାନେ ଜାଗା ଟା ବହୁତ ଫେମସ ନା। ଓ ହୋ ଆଛା। ଆଚ୍ଛା ହଉ ଆଜି ତ ଅବଧି ହେଇଯାଇଛି ସମୟର ମୁଁ ଆପଣଙ୍କୁ ପରେ କଣ୍ଟାକ୍ଟ କରିବି ଆଉ। ଆଜ୍ଞା।